କାର୍ ଶୁଭ ସକାଳ।
ମ୍ୟାଡ଼ାମ ଆଜି ଆପଣଙ୍କ ଘରେ ଆପଣ କଣ ରୋଷେଇ ପ୍ରସ୍ତୁତି କରିଥିଲେ? ଆଉ କୁହନ୍ତୁ ତାର ପ୍ର ପ୍ରସ୍ତୁତି ପ୍ରଣାଳୀ ମତେ କୁହନ୍ତୁ କିପରି ଭାବରେ ଆପଣ ରୋଷେଇ ଆଯି ସ ସକାଳରେ କଣ ପ୍ରସ୍ତୁତ କରିଛନ୍ତି ଏବେ ତ ସ ଦଶଟା ବାଜିଲାଣି କଣ ଆପଣଙ୍କର ସକାଳର ଖାଦ୍ୟ ଖାଇସାରିବେଣି ତ କଣ ଆଜି ଆପଣ କରି ଚନ୍ତି ରୋଷେଇ ଖାଦ୍ୟ ଖାଦ୍ୟର ନାଁ କଣ କେମିତି ପ୍ରସ୍ତୁତ କଲେ ସବୁ ଡି ଟେଲ୍ସ କୁହନ୍ତୁ?
ଆଜ୍ଞା ହଉ କହୁଛି ମ୍ୟାଡାମ ଆଜି ମୁଁ କରି ତିିଲ୍ଲି ସକାଳ ଖା ଖାଇବାରେ ଚକୁଳି ପିଠା ମଟର ତରକାରୀ।
ଏବେ ଫାଷ୍ଟ ମତେ ଆପଣ ଚକୁଳି ପିଠା କିପରି ପ୍ରସ୍ତୁତ କଲେ କହିବେ? କହିସାରିଲା ପରେ ମୁଁ କହିବି ଆପଣ ମଟର ତରକାରୀ କେମିତି କଲେ ଆପଣ କହିବେ? ଫାଷ୍ଟ ଚକୁଳି ପିଠ ର ପ୍ରସ୍ତୁତି ପ୍ରଣାଳୀ କୁହନ୍ତୁ?
ଆଜ୍ଞା ତକୁଳି ପିଠାଟାକୁ ଆପଣ କରିବେ କେମିତି ବିରି ଆଉ ଚାଉଳକୁ କାଲିଠୁ ଭିଜେଇ ଦେଇଥିବେ କାଲି କାଲି ମନେକରେ ଆଜି ଖାଇବେ କାଲିଠୁ ବିରି ଚାଉଳ ଭିଜେଇ ଦେଇଥିବେ ବିରି ଚାଉଳ ଦିଇ ଘଣ୍ଟା ଭିଜି ସାରିଲା ପରେ ମନେକର ଦି ଦି ଗ୍ଲାସ ଚାଉଳ ନେଲେ ଗୋଟେ ଗ୍ଲାସ ବିରି ନେବେ ତାକୁ ଭିଜେଇ ଦେବେ ଭି ଦି ଘ